ହାଲୋ। ହାଲୋ ସାର୍ ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଆଜ୍ଞା ନମସ୍କାର ମେଡ ଜୟ ଜଗନ୍ନାଥ ମେଡ କୁହନ୍ତୁ। କଣ କେନ୍ତି କଲ କରିଦେଲେ କି କୁହନ୍ତୁ କଣ କରି, ଆଜ୍ଞା କିଛି ନାହିଁ ଏଇଠି ବସିଚି ଆଉ ବୁଝୁଛନ୍ତି ଆଉ। କଣ କରିବା ଏଇ କଣ କେମିତି ପାଗ ଟା ଯେମିତି ଦେଇଛି ପୁରା ଥଣ୍ଡା ଥଣ୍ଡା ପାଗ ବୁଝ ଚନ୍ତି ତ ବାହାରେ ଟିକେ ଆସି ବସିବା କଥା ଆଉ। ଏତେ ଦିନ ହେଲାଣି ଗରମ ହଉଚି ଯେହେତୁ ଟିକେ ଏଇନା ଥଣ୍ଡା ପାଗ ଦେଇଚି, ବାହାରେ ଆସି ବସିବା କଥା ଆଉ କଣ କରେ
ଆଜ୍ଞା ଏବେ ତ ମୌସୁମୀ ହୁଁ ତ ମୌସୁମୀ ଆ ଆସୂଚୀ ଓ ହୋ ଯାହା ବି ହେଲେ ବର୍ଷା ହବ।
ଆଜ୍ଞା।
ଆପଣ କଣ କରନ୍ତି?
ମୁଁ ଆଜ୍ଞା କଣ କହିବି ଚାକିରି ବିଷୟରେ ଏଠି କହିଲେ କଣ କେଜାଣେ ମୁଁ ଜାଣିନି ନି କଣ କେମିତି ହବ ନହବ ତଥାପି ମୁଁ କହୁଚି ମୁଁ ଏଇ ଯୋଉ ହଁ ସେଥିଲାଗି ମୁଁ କହୁଥିଲି ଏସ୍ଟି ତ କହିବା କଥା ନୁହଁ ମୁଁ କହୁଥିଲି। ଆପଣ କଣ କୁଆଡେ ବୁଲିବାକୁ କେବେ ଜଗନ୍ନାଥ ମନ୍ଦିର ଯାଇଛନ୍ତି?
ଆଜ୍ଞା ଯାଇଚି।
କେବେ ଯାଇଥିଲେ ଆଜ୍ଞା ଜଗନ୍ନାଥ ମନ୍ଦିର?
ଦୁଇ ହଜାର ଚବିଶି ମସିହାରେ ଯାଇଥିଲି ଦୁଇ ହଜାର ପଚିଶ ମସିହାରେ ଯାଇଥିଲି। କୁମାର ପୂର୍ଣ୍ଣିମା ଦିନ ଆମେ ଯାଇଥିଲୁ ଘର ପରିବାର ସମସ୍ତେ ମିଶିକି ଯାଇଥିଲୁ। ଯାଇଥିଲୁ ବାକୁ ଦର୍ଶନ ହେଲେ ଆସିଲୁ ଆପଣ କେବେ ଯାଇଛନ୍ତି
ଆଜ୍ଞା ମୁଁ ତ ହେଇ ଏବେ ଅଳ୍ପ ଦିନ ତଳେ ଯାଇଥିଲି ଦି ମାସ କି ମାସେ ତଳେ ଆମର ତ ସେମିତି ମିତି କିଛି ନାଇଁ ଆମେ ତ ପ୍ରାୟ ଟାଇମ ଜଗା କତିକି ଯାଉ ବୁଝୁଚନ୍ତି। ତ ଏଥରକ ବି ଆମର ଗୋଟେ ଅଛି ଯେ ଏମିତି ଗୋଟେ ଅଛି ଆମ ଘରଟା ଆପଣ ଘରଟା କେତେ ବାଟ ଟା ହବ ଜଗାଙ୍କ କତିରୁ।
ହଁ ତଥାପି ଶହେ ଷାଠିଏ ଶହେ ସତୁରି କିଲୋମିଟର ହବ ଆଉ।
ଶହେ ଷାଠିଏ ସତୁୁରି ଆପଣଙ୍କ ଘର ଟା କୋଉଠି କି ଆଜ୍ଞା?
ହ ଆଜ୍ଞା ସେମିତି ବିରଜା କ୍ଷେତ୍ର।
ଓ ବିରଜା କ୍ଷେତ୍ର ଯାଜପୁର।
ଆଜ୍ଞା।
ବୁଝିଲେ ଆମର ତ ଆମର ତ ଏକରେ ହଉଚି କଣ କହିଲେ ଆମର ବି ଶହେ କୋଡିଏ କିଲୋମିଟର। ଆପଣ ଜାଣିଚନ୍ତି ଚଣ୍ଡିଖୋଲ ଛତିଆ ଭଟ ଜାଣିଛନ୍ତି?
ଆଜ୍ଞା ଆଜ୍ଞା।
ହଁ ସେଇ ସେଠି ଆମର ଘରଟା ଆମର ସେଠି ଆପଣ ଏବେ କୋଉଠି ରହୁଚନ୍ତି?
ଆ ମୁଁ ଏବେ ଘରେ ରହୁଚି।
ଆଜ୍ଞା ମୁଁ କହୁଥିଲି ଠିକ ଅଛି, ଆଉ ଯୋଉ ଆପଣ କହୁଥିଲେ ପୁରୀ ଯିବା କଥା ପୁରୀ ଯିବା କଥା କଣ କି ଆମେ ବି ସେଇ ଆମର ବୋଉ ବାପା ବୋଉ ଦି ଜଣ ସେଇଟା ଯୋଜନା କଲେ। ବୁଝଛନ୍ତି ବାପା ବୋଉ କହିଲେ ତ ଆମେ କାଇଁ ମନା କରିବୁ ସେ ଜଣେ ଭାଇ ଜଣେ ଗାଡି ଚଲାନ୍ତି ତ ସେ ଭାଇ ତାଙ୍କ ଗାଡି ଟା ନେଇ ଆସିଲେ ତାଙ୍କ ଗାଡିରେ ଆମେ ସବୁ ସାନ ଭାଇ ଭଉଣୀ ଆଉ ସବୁ ବାପା ବୋଉ ଯାଇଥିଲେ, ବଡ ବାପା ବଡ ବୋଉ ଯାଇଥିଲେ, ଭାଉଜ ଜଣେ ଯାଇଥିଲେ ଏମିତି ସବୁ ଯାଇଥିଲୁ ମିଶିକି ଆଉ। ମିଶିକି ଗଲେ ଗଲୁ ଏଠୁ ଆମେ ବାହାରିଲୁ ସନ୍ଧ୍ୟା ସନ୍ଧ୍ୟା ହେଇଯିବ। ତାପରେ ଖାଦ୍ୟ ନେଇଯାଇ ଥିଲୁ ସାଥିରେ ତ ପୁରୀ ଘରକୁ ନେଇଯାଇଥିଲୁ ଆଳୁ କଷା ଟିକେ କରି ନେଇ ଯାଇଥିଲୁ। ଗଲା ବେଳେ ବାଟରେ ଟିକେ ରହିକି ଭୁବନେଶ୍ଵର କତିରେ ଲସି ଫସି ପିଆ ପିଇ କଲୁ। ତାପରେ ଯେତେବେଳେ ଆମେ ପହଞ୍ଚିଲୁ ପୁରୀରେ ଯୋଉଠି ଗାଡି ରହୁନି କି ଏବେ ବଡ ପୁରା ହେଇନି କି ପାର୍କିଂ ପାଇଁ। ତ ସେଠି ଆମେ ଯେତେବେଳେ ଗାଡି ରଖିଲୁ ଗାଡି ରଖିକି ସେଇଠି ଖାଇଦେଲୁ ଆମେ ପୁରୀ ଟିକେ କଷା ଟିକେ ଖାଇଦେଲୁ। ଯୋଉଟା ଘରୁ ନେଇଥିଲୁ ବନେଇକି, ତାପରେ ସେଇଠୁ ଗଲୁ ଜଗନ୍ନାଥ ମନ୍ଦିରରେ ପଶିଲୁ। ଜଗନ୍ନାଥ ମନ୍ଦିରରେ ପଶିକି ସେଇଠ ସେଠି ରାତିରେ ପଶିକି ସେଇଠି ଦର୍ଶନ ପା ପ୍ରଥମ କଲୁ ତାପରେ ପୁଣି ସେଇଠି ତାଙ୍କରି ସେଇ ତାରି ଭି ଭିତରେ ସେଇଠି ଶୋଇଲୁ। ପୁଣି ଯେତେବେଳେ ବି ଯାହାର ଇଚ୍ଛା ହେଲା ପୁଣି ଗଲେ ତାଙ୍କର ଜଗନ୍ନାଥ ଦର୍ଶନ କଲେ କାହିଁକି ନା ରାତିରେ ପୁରା ଫାଙ୍କା ଥିଲା। ଭାବୁଛନ୍ତି ଯେତେବେଳେ ଯାହା ଇଚ୍ଛା ହେଲା ଗଲେ ଦର୍ଶନ କଲେ ପୁଣି ଆସିଲେ। ପୁଣି ଦର୍ଶନ କଲେ ବୁଲିଲେ
ଶ୍ରୀଜଗ, ଶ୍ରୀମନ୍ଦିର ଭିତରେ ଶୋଇପାରିବେ?
ଆଜ୍ଞା ସେଇ ମନ୍ଦିର ଭିତରେ ହିଁ ଶୋଇଥିଲୁ। ବୁଝୁଛନ୍ତି ମନ୍ଦିର ଭିତରେ ଶୋଇଥିଲୁ ସେଇଠି ତାଙ୍କ ଯେତେବେଳେ ଇଚ୍ଛା ହେଲା ଗଲୁ, ଦେଖିଲୁ, ଆସିଲୁ। ମୋ ବୋଉ ଘରିକା ତ ବୋଉ ବଡ ବୋଉ ଘରିକା ଭାଉଜ ସେ ତ ସେଇଠି ମାନେ ଯୋଉ ଜଗନ୍ନାଥଙ୍କ ଯୋଉଠୀ ଦର୍ଶନ କରନ୍ତି ତାଙ୍କରି ଆଗରେ ତ ସେଇଠି ହିଁ ବସିଥିଲେ। କାହିଁକିନା ସେତେବେଳେ କଣ କି ବହୁତ କମ ଲୋକ ଥିଲେ। ବୁଝୁଛନ୍ତି, ତାପରେ ସେଇଟା ସରିଲା ପରେ ତାପରେ ସେଇଠୁ ଆମକୁ କଣ କହିଲେ ଯେତେବେଳେ ସକାଳ ସକାଳ ହେଲା ସକାଳ ନିହାତି ସାଢ଼େ ତିନି ଟା ଚାରିଟା ପାଖାପାଖି ତ ସେତେବେଳେ ସବୁ ତାଙ୍କର ଗାର୍ଡ ସବୁ ଆସିଲେ ମାନେ ପୋଲିସ ଅଫିସର ଆଉ ସବୁ ଯିଏ ଅଛନ୍ତି ସି ଆମକୁ ବାହାର କରିଦେଲେ। କହିଲେ ନାଇଁ ଏଠୁ ପଳାଅ କାହିଁକି ନା ଆମର ଏଇଟା ସଫା ହବ, ସଫା ହବ, ସଫା ହବ ସେଥିଲାଗି ତ ଆପଣ ପଳାନ୍ତୁ କାହିଁକି, ନ ନହେଲେ କାହିଁକି ନା ସେ ସବୁ ପୁରା ସଫା କରିବେ ନା ସେି ମନ୍ଦିର କଣ ଚାରିପାର୍ଶଵ କାହିଁକି ନା କଣ ହୁଏ ତ ମୁଁ ଠିକ ସେ ଜାଣିନି କିନ୍ତୁ ସେ ସଫା
ମାନେ ସକାଳ ଆଳତି ହବ ଠାକୁରଙ୍କର ଠାକୁରଙ୍କ ପାଖରେ ଗୀତ ଗୋବିନ୍ଦ ପାଠ ହବ। ସବୁ ହୁଏ ସବୁ ଦାନ୍ତଘସନ୍ତି ଉଠିକି ନିଜର ମୁହଁ ହଁ ଦର୍ପଣ ରେ ଦେଖ
ଆଜ୍ଞା ତ ସେଇଠି ଏଇଟ ତ ମୁଁ ତ ଜାଣିନି ଏତେ ଠିକ୍ ସେ କହିଲେ ବାହାରେ ଯିବାକୁ ମୁଁ କହିଲ ଆମେ କହିଲୁ ହଉ ଠିକ ଅଛି ଆପଣ ଯାହା କହୁ ମ ଆମେ ଯେତିକି ମୁଁ ଯେତିକି ଜାଣିଲି ଯେ ସେ କଣ କୁହନ୍ତି ଯେ ସବୁ ଚତୁର୍ଃପାର୍ଶ୍ଵ ସ ସେ ସଫା କରନ୍ତି ପାଣି ମାରିକି। କଣ ଏମିତି, ଆଉ ତାପରେ ଆମେ ତ ସେଠି ତା ଭୂ ଭିତରେ ଯେତେବେଳେ ଥିଲୁ ଏଇ ଯୋଉ ଏବେ କଣ ଆଗରୁ ତ ମା ଙ୍କଡ ତା ଭିତରେ ନଥିଲେ ଏବେ ମାଙ୍କଡ ପାତି ମାଙ୍କଡ ସେ ଜଣେ ଭାଇ ଗୋଟେ ଅଲଗା ଲୋକ ଯାଇଥିଲେ ତାଙ୍କର ଗୋଡ ଟିକେ କାମୁଡି ଦେଇଥିଲା ତ ରକ୍ତ ବାହାରିଲା, ତ ଏମିତି ସବୁ ହେଇଥିଲା ତାପରେ ତ ମନ୍ଦିର ବାହାରକୁ ଆସିଲୁ। ମନ୍ଦିର ବାହାରକୁ ଆସି ଆମେ ତାପରେ ବୁଲାବୁଲି କଲୁ। ସମ ମାନେ ସେଦିନ ତ ଆସିଲୁ ସକାଳୁ ସକାଳୁ ବାହାରକୁ ଆସିଲୁ। ବାହାରକୁ ଆସି ଆମେ ଟିକେ ଖିଆପିଆ କରି, ଆମେ ଯେତେବେଳେ ସମୁଦ୍ର ଆଡକୁ କୁ ଗଲୁ ସମୁଦ୍ର ଆଡୁକୁ ଗଲା ବେଳେ ଗୋଟେ ଶିବ ମନ୍ଦିର ଥିଲା। ସେଇ ଶିବ ମନ୍ଦିର କତିରେ ସକାଳୁ ସକାଳୁ ଶୌଚାଳୟ ଥିଲା ଆମେ ଯାହା ସକାଳ ନିତ୍ୟକର୍ମ ଆମର ସାରିଲୁ ସେଇଠି ଶୌଚାଳୟରେ। ତା ପରେ ସେଉଠୁ ଗଲୁ ସମୁଦ୍ରକୁୁ। ସମୁଦ୍ରରେ ଏଁ କମ୍ ସେ କମ୍ ଆମେ ଦୁଇରୁ ତିନି ଘଣ୍ଟା ଗାଧେଇଲୁ। ଗାଧେଇଲା ପରେ ସେଇଠି ଆମର ଭଉଣୀ ଜଣେ ଯାଇଥିଲେ ସାନ ଭଉଣୀ ଜଣେ ସିଏ ପହଁରା ଶିଖିନାହାନ୍ତି, ସିଏ ଭିତୁରୁକୁ ପଳେଇଲେ। ତ ସିଏ ବୁଡି ଯାଇଥାନ୍ତେ ତାଙ୍କୁ ଦେଖିବେ ତ ଯେମିତି ମତେ ଲାଗିଲା ସେ ବୁଡି ଯାଇଥାନ୍ତେ, ତ ଲାଷ୍ଟକୁୁ ସେଉଠୁ ଆମେ ସବୁ ତାଙ୍କ କତ୍ ତିକି ପଳେଇଲୁ ତାଙ୍କୁ ନେଇକି ପଳେଇ ଆଇଲୁ। ପଳେଇ ଆସିଲା ପରେ ତା ପରେ ସେଉଠୁ ଫୁଣି ସେଇଠି ପାଖରେ ଅଛି ଗାଧୁଆ ଗାଧୋଇ କରିବାକୁ। ଗାଧୁଆ ଗାଧି କଲୁ। ଗାଧୁଆ ଗାଧି କଲା ପରେ ସେଉଠୁ, ତା ପରେ ଆମେ ସେଉଠୁ ବାହାରିଲୁ ସବୁ ସେଉଠୁ ପୋଷାକ ଚେଞ୍ଜ କରିକି, ସେଉଠୁ ଆମେ ବାହାରିଲୁ କୋଣାର୍କକୁ ଯିବାକୁ। କୋଣାର୍କକୁ ଗଲା ବେଳୁକୁ ବାଟରେ ଗୋଟେ ଶିଖର ଚଣ୍ଡୀ ପଡେ ଜାଣିଛନ୍ତି? ଶିଖର ଚଣ୍ଡୀ ନା କଣ ଏମିତି ଗୋଟେ ମୋର୍ ତା ନାଁ ମନେ ପଡୁନି, ସେଇଠି ଆମେ ଆଜ୍ଞା?
ବାଟମଙ୍ଗଳା ପୁରୀ ଆସିଲା ବେଳକୁ ବାଟମଙ୍ଗ୍
ନାଇଁ ନାଇଁ ବାଟମଙ୍ଗଳା ପୂର୍ବୁରୁ କୋଣାର୍କ ପୂର୍ବୁରୁ ଗୋଟେ ପଡେ ସେଇ ପୁରୀ ପାଖେରେ କଣ ସେଇଠି ଯୋଉ ନୁହଁ କି ମାଛ କଣ୍ଟା କଣ ଏମିତି ଥାଏ ସେଇଠି ଗୋଟେ, ସେଇଟା ମୋର ମନେ ପଡୁନି ତା ନାଁ ଟା? ଆଜ୍ଞା ସେ ସେଠି ଆମେ ଖିଆ ପିଆ ଟିକେ କରିଥିଲୁ। ଖିଆ ପିଆ କଲା ପରେ କୋଣାର୍ ମୁଁ ଆସି ପହଞ୍ଚିଲା ବେଳୁକୁ ବହୁତ ଖରା ହେଇଥିଲା। ମାନେ ଶୀତ ଦିନ ଆସିନଥିଲା ନା ସେତେବେଳୁକୁ। ତ ଏଇ ଯୋଉ ବର୍ଷା ଦିନ ଆସିନଥିଲା ନା, ବହୁତ ଖରା ହେଇଥିଲା। ତ ସମସ୍ତେ ସେ ଖରାରେ ଆଉ କିଏ ବାହାରୁକୁ ଅଧା ବାହାରୁକୁ ଗଲେ ଅଧା ବାହାରୁକୁ ଗଲେନି। ତ ଯାଇକି ଫଟ ଫଟ ଟିକେ ଉଠେଇକି ପଳେଇ ଆସିଲୁ। ପଳେଇ ଆସିଲା ପରେ ସେଉଠୁ ଯୋଉ ବା ବାଟ ମଙ୍ଗଳା କଥା କହିଲେ ତା ପରେ ସେଇଠୁ ବାଟ ମଙ୍ଗଳାରେ ଆସିକି ଯେ, ବାଟ ମଙ୍ଗଳାକୁ ଆସିଲା ବେଳୁକୁ ସମସ୍ତେ ଗାଡିରେ ଶୋଇଛନ୍ତି।
ତ ବାଟ ମଙ୍ଗଳାରେ ଯେମିତି ପହଞ୍ଚିଲୁ ସେଇଠି କଣ ଭୋଗ ଫୋଗ ଟିକେ ଥିଲା କଲେ। ଭୋଗ କରିକି ଆମେ ଫେରିଲୁ ସମସ୍ତେ ଆଉ ଘରୁକୁ ଆଉ ବୁଝୁଛନ୍ତି। ଏଇଆ ସବୁ
ଆଚ୍ଛା।
ଆଜ୍ଞା ଆଉ ଆପଣ ଯୋଉ ଆପଣ ଯୋଉ କହୁଥିଲେ ଆପଣ ଯୋଉ ବିରଜା କ୍ଷେତ୍ରରେ ରହୁଛନ୍ତି। ମୁଁ ତ ମୋ ସାନ ଭଉଣୀ ଦି ଜଣ ପଢୁଥିଲେ ଏନ୍ସି କଲେଜ ଜାଣିଥି ଥିବେ ଆପଣ?
ଆଜ୍ଞା।
ତ ଏନ୍ସି ଅଟନୋମସରେ ପଢୁଥିଲେ ଆମେ ବିରଜା କ୍ଷେତ୍ର ବହୁତଥର ବୁଲିଆକୁ ଯାଇଛୁ। ଆପଣ ଟିକେ କୁହନ୍ତୁ କଣ କେମିତି ବିରଜା କ୍ଷେ ତ୍ର ବିଷୟରେ ନି କୁହନ୍ତୁ ଆପଣ ତ ସେଇଠିକା ଲୋକ ନା।
ଆଚ୍ଛା ଆଁ ହଁ ଆଉ ବିରଜା ଆଃ କ୍ଷେତ୍ର ଏଇଥିପାଇଁ ମାନେ ପ୍ରସିଦ୍ଧ ତାକୁ ସେଇଠି ନାଭି ଗୟା ଅଛି। ସେଇଠି ପୂର୍ବପୁରୁଷଙ୍କର ପି ପଇଲେ ଆଃମ୍ ତାଙ୍କର ଆତ୍ମା ଶାନ୍ତି ପାଏ। ଆ ଆପଣ ଗଙ୍ଗାରେ ଯେତିକି ଆଁ ଯାଇଁ କି ପିଣ୍ଡ ପକେଇଲେ କିମ୍ବା ଅସ୍ଥି ଦାନ କଲେ ଅଁ ଦାହ କଲେ ଯେତିକି ପୁଣ୍ୟ ମିଳ୍ ଳିବ ଯେତିକି ତାଙ୍କୁ ପିତୃପୁରୁଷଙ୍କୁ ଶାନ୍ତି ମିଳିବ ସେଇଠି ଆଁ ଆମ ଗୟା ମାନେ ନାଭି ଗୟାରେ ସେ କର୍ମ ଟା ଆପଣଙ୍କୁ ଆପଣଙ୍କୁ ମାନେ ଆପଣଙ୍କ ପୂର୍ବ ପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହବ। ତା ପରେ ଆମର ଏଇ ଏଥିପାଇଁ ବିରଜାଙ୍କ ମନ୍ଦିର ଶକ୍ତି ପୀଠ ଭିତେରେ ଦିବ୍ ବିରଜାଙ୍କ ମନ୍ଦିର ଏଇଥିପାଇଁ ବେଶୀ ପ୍ରସିଦ୍ଧ କାରଣ କୌଣସି ଶକ୍ତି ପୀଠରେ ବିରଜା ଉଁ ମାନେ କୌଣସି ଶକ୍ ତି ପୀଠରେ ଆମର ରଥ ଟଣାର କିଛି ବିଧି ନାହିଁ। କିନ୍ତୁ ଆମ ବିରଜା ମାଆ ହଉଛନ୍ତି ଗୋଟିଏ ମାତ୍ର ଦେବୀ ଯାହାଙ୍କର ବ୍ୟ ପ୍ର ତିବର୍ଷ ପ୍ରତିବର୍ଷ ତାଙ୍କର ରଥ ଟଣା ହୁଏ। ସେ ସେ ସେପ୍ଟେମ୍ବର ଦୁର୍ଗା ପୂଜା ପୂର୍ବରୁ ତାଙ୍କର ରଥ ଟଣା ହୁଏ। ତ ସେଥିପାଇଁ ଆଉ ସେତିକିବେଳେ ମାନେ ସେଇ ଟାଇମ ରେ ଠାକୁରଙ୍କ ପୁରା ଭଲସେ ପୂଜାପାଠ ଠ ହୁଏ ତାପରେ ଭମ୍ ଠାକୁରଙ୍କୁ ଭଲସେ ମା ନୀତିକାନ୍ତି କରାଯାଏ। ଭଲ ଶ୍ରୀଙ୍ଗାର କରାଯାଏ। ସାତ ଶ୍ରୀଙ୍ଗାର କରାଯାଏ। ଆଉ ଅଁ ଧ ତାଙ୍କୁ ସଂ ସଜାସଜି କରାଯାଏ। ଠାକୁରଙ୍କୁ ଯାଇକି ପାଖରୁ ଆପଣ ଦେଖିକି ଅଂ ମାନେ ମୁଣ୍ଡିଆ ମାରି ପାରିବେ ନମସ୍କାର ହେଇପାରିବେ। ଆପଣଙ୍କ ମନ ଏଛ୍ ଇଛା ରଖିପାରିବେ ସେଥିପାଇଁ ବି ଆଉ ଆମର ପାଖରେ ଗୋଟେ ଅଛି ଅ ଦଶଶିନୀ ଘାଟ। ଦଶଶିନୀ ଘାଟ ରେ ପିଣ୍ଡ ପଡେ।
ଚନ୍ତି କି ସେ ଯୋଉ ଆମର ଏଠୁ କୁହନ୍ତି ବୋଧେ ଜମମା ସାତ ମାନେ ଏମତି କଣ ଗୋଟା କୁହନ୍ତି କି ସେଇଟା କହୁଚନ୍ତି।
ଆଜ୍ଞା ଆଜ୍ଞା ସେଇଟାକୁ ଦଶାଶିନୀ ଘାଟ ବି କୁହାଯାଏ ଜମମା ସାତ ବି କୁହାଯାଏ।
ଆଜ୍ଞା ହଁ ମୁଁ ତ ସେଠିକି ବି ଯାଇଥିଲୁ ସେ ଭଉଣୀ ଜଣେ ଯିଏ ପଢୁଛନ୍ତି ସେ ନେଇକି ଯାଇଥିଲେ ଆମକୁ ସେଠିକି।
ଆଜ୍ଞା ସେଠି ଜଗନ୍ନାଥଙ୍କ ମନ୍ଦିର ବି ଅଛି। ସେଠି କଣ ହୁଏ ତ ମୁଁ ପ ଜାଣିନି କିନ୍ତୁ ସେଇଠି ଅ ଏଇଟା ମୁଁ ଶୁଣିଚି ଆମ ଆମ ଘରର ଘରେରେ ବି ଦି ତିନି ଜଣ ଯାଇକି ସେଠିକେ ସେ ରିଚୁଆଲସ୍ କରିଚନ୍। ଛନ୍ତି କି ଯାହାର ବାହାଘର ନ ହଉଥାଏ ଯୋଉ ପୁଅ ଝିଅଙ୍କର ବାହାଘର ନ ହଉଥାଏ ଟିକେ ମାନେ ସ ଏ ଡିଲେ ହଉଥାଏ ତ ସେ ଆଜ୍ଞା ଆଜ୍ଞା ଅସୁବିଧା ହଉଥାଏ। ତ ଯାଇକି ସେଠି ଜମମା ସାତ ଭଉଣୀଙ୍କୁ ଗାଧେଇ ଦିଅନ୍ତି। ଓ ବର୍ଷେ ଭିତରେ ବାହାଘର ହବାର ସମ୍ଭାବନା।
ହଁ ହଁ ବୁଝିଲି।
ଆମେ ମାନ ପିଲା ମାନେ ପିଲାମାନେ କଁ ସମସ୍ତେ ମେ ଯାଇକି ନିଜର ମନ କାମନା ରଖିପାରିବେ କିମ୍ବା ମାନସିକ କରିପାରିବେ ପୂର୍ଣ୍ଣ ହେଲେ ଯାଇଁକି ଯ ଠାକୁରଙ୍କୁ ପାଠେଇଦେବେ କି ତାଙ୍କର ଯାହା ସବୁ ବିଧି ଥିବ କାଇଁକିନା ସେ ନନାଙ୍କୁ ପଚାରିକି କରିବେ ଅ ଆ ଆଉ ସେଠି ମେଳା ବି ହୁଏ ମୁଁ ତ କେବେ ଦେଖିନି କିନ୍ତୁ ଶୁଣିଚି।
କାଁ ଆପଣଙ୍କର ଆପଣଙ୍କ ଘର ଟା ବିରଜା କ୍ଷେତ୍ରରୁ କେତେ ବାଟ କି? ମାନେ ବିର
ଅ ବିରଜା କ୍ଷେତ୍ରଠାରୁ ପଇଁତିରିଶ କିିଲୋମିଟର ଚାଳିଶ କିିଲୋମିଟର।
ଓହୋ ଆପଣଙ୍କ ଘର ଟା ପଇଁତିରିଶ ଚାଳିଶ କିଲୋମିଟର ତ। ଆପଣ କହୁଚନ୍ତି ବିରଜା କ୍ଷେତ୍ର ହେଲେ ଆମ ଘରଟା ବିରଜା କ୍ଷେତ୍ରରୁ ବୟାଳିଶ କିଲୋମିଟର ହବ ବୁଝୁଚନ୍ତି।
ଆଚ୍ଛା। ହଉ ଆପଣ ଏତେ ମାନେ ଏଠି ତ ଏତେ ପରଫେକ୍ଟ ଲୋକେସନ ଟା କହିହବନି।
ଆଜ୍ଞା ହଁ ବୁଝିପାରୁଚି ବୁଝିପାରୁଚି ଆପଣ ଯୋଉଟା କହୁଚନ୍ତି ସେଇଟା ତ ଠିକ କଥା। ଯୋଉ କିନ୍ତୁ ସେଇଆ ମୁଁ କହୁଥିଲି ହଁ ବୁଝିପାରିଲି ବୁଝିପାରିଲି ଆପଣ ଯୋଉଟା କହୁଚନ୍ତି ଆଉ ଯୋଉ ସେଇଟା କହୁଥିଲି ଆ ଆଉ ଯୋଉ ଯେତବେଳେ ମୁଁ ବିରଜା ବୁଲିବାକୁ ବି ଯାଇଥିଲି। ବିରଜା ବୁଲିଆକୁ ଯାଇଥିଲି ସେଠି କଣ କି? ସବୁ ପ୍ରକାରର ଯୋଉ ଶିବଙ୍କର ଲିଖ ବହୁତ ଥୁଆ ହେଇଥିଲା ବୁଝୁଚନ୍ତି। ତ ସେଇଟାରେ କଣ କିଛି ଜାଣିଚନ୍ତି କି ସେଠି କାଇଁ ଏତେ ଥୁଆ ହେଇଥିଲା କଣ ପାଇଁ?
କୋଉଠି ଆଚ୍ଛା ଯୋଉ ସେ ପୋ
ବିରଜା ବିରଜା କ୍ଷେତ୍ରରେ ବିରଜା କ୍ଷେତ୍ରରେ ଥିଲା ବହୁତ ପ୍ରକାର ଶିବଲିଙ୍ଗ ଥିଲା ସେଇଠି। ବୁଝୁଚନ୍ତି ବହୁତ ଠାକୁରଙ୍କ ନାଁ ଲେଖା ହେଇଥିଲା ଯେମିତି ବଟେଶ୍ଵର ବାବା ହଉ କି ଏ ବାବା ହୁଅନ୍ତୁ। ତେଆଇମସ୍ ଟ୍ରୁସଲେଖା ହେଇଥିଲା ନା ତ ସେଇଟା କଣ କିଛି ଜାଣିଚନ୍ତି ତାର।
ଏ ନାଇଁ ଆଜ୍ଞା ତା ବିଷୟରେ ମୁଁ ଏତେ କିଛି ଜାଣିନି। ମୁଁ ବି ଯାଏ। ମୁଁ ବି ସେମିତି ଯାଏ। ମୁଁ ମୁଁ କଲେଜ ରେ ପଢୁଥିଲା ବେଳେ ମୁଁ ବି ସେମିତି ଯାଏ ସବୁ ସେମିଷ୍ଟାର ସଇଲେ ମୁଁ ଯାଏ। ନର୍ମାଲି ଦର୍ଶନ କରିକି ମାଙ୍କୁ ଦର୍ଶନ କରି ମନ୍ଦିରରେ ଟିକେ ବସିକି ଆମେ ପଳେଇ ଆସୁ। ଏତିକ ଆଉ ମୁଁ କାହାକୁ ପଚାରିନି କି ଜାଣିବାକୁ ବି ଚେଷ୍ଟା କରନି। ଏଥର ଗଲେ ନିହାତି ଜାଣିକି ଆସିବି। ଭଲ ପ୍ରଶ୍ନଟେ ଆପଣ ପଚାରିଲେ।
ଆଜ୍ଞା ତାପରେ କଣ କି ତାପରେ ତ ସେଇ ଯୋଉ ନାଇଁ ମୁଁ ବି ତ ଜାଣିନି ଦେଖନ୍ତୁ ଆ ମୋ ଘର ଟା ଏତେ ବାଟ ମୁଁ ସତରେ କହୁଛି ମୁଁ କେବେ ଯାଇନଥିଲି ଥିଲି ବି ବିରଜା ବୁଲିବାକୁ ବୁଝଛନ୍ତି ସେକରେ କଣ ବିରଜା ଅଛି ଆଉ ଗୋଟେ କୁସୁମା କଣ ବୁଲିବାକୁ ବି ଭଲ ଜାଗା ଅଛି। ଏଗୁଡା ସବୁ ଆମେ ମୋ ଭଉଣୀ ଘରିକା ପଢିବାଆକୁ ଗଲା ପରେ ମୁଁ ଯାଇ ଗଲି। ନହେଲେ ମୁଁ ଯାଜପୁର ବି କେବେ ମୋର ସେକରେ କାମ ନାହିଁ ଆମର କଣ ଏଠୁ ବିଶେଷ କରି କଟକ ଭୁବନେଶ୍ଵର ଯିଏ ବି ଯାଆନ୍ତି ଯାଆନ୍ତି।
ତ ସିଏ କାମ ପଡିଲା ବୋଲି ଖାଲି ଯିବା କଥା ବୁଝୁଛନ୍ତି ଏହି ସିଏ ଏବେ ପଳେଇ ଆସିଲେ ତ ଆମେ ଆଉ ସେଇଆଡା କେତେ ଦିନ ହେଲାଣି ଯାଇନୁ ବୁଝୁଛନ୍ତି ତ ଏଇ କଥା। ଆଉ ସେଠି କଣ କି ତାପରେ ଯମ ମା ସାତ ଭଉଣୀ ପରେ ତ ସିଏ ଆଉ ଗୋଟେ ଜାଗାକୁ ନେଲା ସେଠି ଗୋଟେ ବଡ ଶିବ ମୂର୍ତ୍ତି ଅଛି। ଏବେ ହଉଛି ମାନେ ସିଏ କହିଲେ ଏବେ କାମ ଚାଲିଛି ହଁ ସେଇଠି ପାଖରେ।
ଦୁର୍ଘ ଦୁର୍ଭାଗ୍ୟ ବସତ ସେଠି ସେଠିକି ବି ମୁଁ ଯାଇପାରିନି। ଏତେ ବର୍ଷ ରହିଲି ସେଠି
ହଁ, ହଁ, ହଁ ବୁଝିଲି। ମୁଁ ବି ସିଏ ଯାଇଛନ୍ତି ବୋଲି ସେଇ ଆମେ ସେଇଠି ବୁଲାବୁଲି କରିବା କଥା ଆଉ ତ ଆମେ ନହେଲେ ବୁଲାବୁଲି କରେନି। ହଉ ଦିଅନ୍ତୁ ଛାଡନ୍ତୁ ଆଉ କଣ ମୁଁ କହିବି। ଆଉ ତ ବହୁତ ଟାଇମ ହେଇଗଲାଣି କଣ ମୁଁ ବି ବୁଝିପାରୁନି ଆଉ କେତେ ସମୟ ଚାଲିବ। ମୁଁ ରଖିବି ଆପଣ କଲ୍ କରିଥିଲେ ନା ମୁଁ ମୋ ଆଡୁ କଲ୍ କରିଛି।
ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଧନ୍ୟବାଦ ଶୁଭରାତ୍ରୀ ଜୟ ଜଗନ୍ନାଥ ଆଜ୍ଞା।